ହଁ କାମ ସରିଲା କୁଅ ଯେ ଅଧା କଥାଟା କଣ ହେଇଥିଲା କହୁଥିଲ?
ସିଏ କଣ ହେଇଚି କହିଲ ଆମର ଯୋଉ ସିଏ ଚାରିଟା ଜାହାଜ ଯୋଉ ରେଡି କରାହେଲା ହେଲା
ହୁଁ ହୁଁ।
ଚାରିଟା ଜାହାଜ ରେଡି କରାଗଲା ଶହେ ସତୁରି ଜଣ ସେଥିରେ ଆଇଲେ ବୁଝିପାରୁଚ।
ଠିକ୍ ଅଛି।
ଭାସ୍କଡୋଗାମା ଯୋଉ ଜାହାଜରେ ଥିଲା ବୁଝିପାରୁଚ
ଭାସ୍କଡୋଗାମା ହଁ କହୁନ
ସେ ଜାହାଜ‌ ଟିକେ ମାନେ ଆଗେରେ ରହିବ
ହୁ ଫଣ୍ଟ୍ରେ ରହିବ ହୁଁ।
ହୁଁ ସେଇଠୁ ଏମାନେ ସେ ପଛପଟେ ଯୋଉ ଜାହାଜ ଗୁରା ସବୁ ଥିଲେ ହେଲା ଆଉ ସେଥିରେ ଯୋଉ ସବୁ ଥିଲେ ଯୋଉ ନାଭିକ ମାନେ ଯୋଉ ଥିଲେ ସବୁ ହେଲା
ହଁ ହଁ।
ସେ କଣ ହେଇଚିନା ସମ ମାନେ ଯେତେବେଳେ ଜାହାଜ ଯେତେବେଳେ ବାହାରିଲା ତାଙ୍କର କିନ୍ତୁ ପରା ଯେତେବେଳେ ସେମାନେ ଯେତେବେଳେ ବାହାରିଲେ ନର୍ଥସିରେ ଯେତେବେଳେ ଓଲ୍ହେଇଲେ ସେତେବେଳେ ତାଙ୍କର ଯୋଉ ସ୍ତ୍ରୀ ଲୋକମାନେ ଥିଲେ ଯାହା ତାଙ୍କ ସ୍ଵାମୀ ସ୍ତ୍ରୀ ଯୋଉ ସେ ତାଙ୍କ ସ୍ୱାମୀ ମାନେ ଯୋଉ ଆଇଲେନା
ହଁ ସବୁ ଛାଡ଼ିକି ଛାଡ଼ି ଘର ସଂସାର ଛାଡ଼ିକି ଆଇଲେ ଯୋଉ
ଯୋଉ ଆସିଲେ ତାଙ୍କ ସ୍ୱାମୀମାନେ ତାର ସ୍ତ୍ରୀ ମାନେତ ପୁରା ଖୁସି ବୁଝିପାରୁଚ
ହେ କଣ ପାଇଁ?
ମାନେ ଖୁସି ମାନେ କଣ ସିଏ ସେମାନେ ପଳେଇଲା ମାନେ ହଁ ନାଇଁ ଏମାନେ ଖୁସି ସେଇଟା ତ ଅଲଗା କଥା ସେମାନେ ଯୋଉ ପଳେଇଲା ମାନେ ସେ ତାଙ୍କର ଯୋଉ ପୁରୁଣା ବନ୍ଧୁ ଯୋଉ ତା ସ୍ତ୍ରୀ ମାନଙ୍କର ଥେବେ। ବୁଝିପାରୁଛ ସିଏ ତା ସ୍ ସିଏ ତାଙ୍କ ସାଙ୍ଗ ଭିତରେ କାମ କାମ ବଢା ବଢି ହେବେ ସିଏ ତ ସିଏ ତ ଗୋଟେ ଖୁସି ଖୁସି ପୁଣି କାଏ ଖୁସ୍ ଖୁସି ତ ଖୁସି ପୁଣି କାନ୍ଦୁଚନ୍ତି ବୁଝିପାରୁଛ। କଣ ନା କଣ ଏମାନେ ଦୂରକୁ ପଳେଇଯାଇଉଛନ୍ତି ଖୁସି ପୁଣି ଦୁଃଖ ବୁଝିପାରୁଚୁ ହଁ ଖୁସି ପୁଣି ଦୁଃଖ ହେଲା।
ଠିକ ଅଛି ମିଡିଲ ଆଉ।
ମିଡିଲ୍ ରେ ରହୁଛି ହେଲା ସେଇଠୁ ତ ଆଉ ତାପରେ ସେଇଠୁ କଣ ହେଇଚି କହିଲ
ହଁ।
ଏମାନେ ଯୋଉ ସବୁ ଗଲେ ବର୍ତ୍ତମାନ ସମୁଦ୍ର ଠିକ ଠାକ ରୂପ ତାର ଠିକ୍ ଠାକ ଏପର୍ଯ୍ୟନ୍ତ ହେଲାଣି ଦେଖେଇ ନେଇ। ହେଲା।
ହୁଁ ହୁଁ।
ନର୍ମାଲ ଯେମିତି ଯିବା କଥା ଟିକେ ସମୁଦ୍ର ମଝିଆ ମଝି ହେଇଯାଇଚି ହେଲା। ସମୁଦ୍ର ତାର ରୂପ ଦେଖେଇବା ଆରମ୍ଭ କରିଦେଲା। ତା ତା ତା ପ୍ରଚଣ୍ଡ ରୂପ ଦେଖେଇବା ଆରମ୍ଭ କରିଦେଲା ସମୁଦ୍ର ଆଙ୍କ ଜାହାଜ ସେଠି କଣ ସେଠି କହିଲ। ସମୁଦ୍ର ଆଗେରେ।
ପିମ୍ପୁଡି ପିମ୍ପୁଡି ଆଗରେ ହାତୀ ଟାଇପ୍ ର ଆଉ।
ସେଇଟା କହୁଛି ମାନେ ଜିନିଷ ଟା ହଉଛି ଏ ଏ ଏ ଏମାନେ ଯେତେବେଳେ ସମୁଦ୍ରକୁ ମାନେ ଦି ମାନେ ତିନି ମାହଲା ବିଲ୍ଡିଂ ମାନେ କେଡେ ବଡ। ସେ ତିନି ମାହଲା ବିଲ୍ଡିଂ ଉଚ୍ଚର ତାର ସମୁ ସମୁଦ୍ର ଭିତରେ। ମାନେ ସେ ଜାହାଜ କେମିତି ହଉଥିବ ମାନେ କଲ୍ ଟା ସଇଲା ପରେ ସେ କୋଉ ଜାହାଜରେ ଯାଇଥିଲେ ମୁଁ ତମକୁ ଛାଡିବି ଫଟୋ ଛାଡିବି ବୁଝିପାରୁଛ।
ହୁଁ।
ତମେ ଦେଖିବ ସେ ଜାହାଜ ତମେ ଭାବୁଛ ଏଇ ଜାହାଜରେ ସସେ ଏତେ ବାଟ ଆସ୍ଥିଲେ। ଭାବ ଟିକେ ମାନେ ମାନେ ଜିନିଷ ଟା କେମିତିଆ ଜାହାଜ ସେ ନେଇକି ଆସିଥିଲେ ବୁଝିପାରୁଛ।
ଆଁ ସେ ଏତେବଡ଼ ଏ ଏତେ ଛୋଟ ଜାହାରେ ଏତେବଡ଼ ସମୁଦ୍ରକୁ ପାର କରିକି ଆସିିଲଣି।
ପୁଣି ଚାରିଟା ଜାହାଜ ସେ ନେଇକି ଆଇଥିଲେ ବୁଝିପାରୁଛ ତାଙ୍କ ଭିତରେ ହେଲା। ସେ ଶୁଣୁନ ସେ ସେଇଠୁ ସେ ବସ୍ ସେ କଣ ହେଇଛି ନା ମାନେ ଉ ଜାହାଜରେ ଯୋଉ ନେଇକି ଆଇଲେ। ମାନେ ଆମେ ବର୍ତ୍ତମାନ୍ ଆମେ ବର୍ତ୍ତମାନ୍ ଗୋଟେ ବସ ରେ ଗୋଟେ କିଛି ବାଟ ପଳେଇଠୁ ହେଲା ଆମକୁ ମନେକର ବାନ୍ତି ମାଡୁଚି ନା ନାଇଁ?
ନା ହଁ।
ଟିକ ବାନ୍ତି ମାଡୁଚି ନା ନାଇଁ ମାନେ ଟିକେ ଧକଡ କଚଡ ଠେଲା ପେଲା ମାନେ ହେଇଥିବ ଟିକେ ମାଡୁଛି ନା ନାହିଁ ସେଠି ତାଙ୍କ ଭିତରେ ସେ ଯଉ ଜାହାଜ ଯୋଉ ସେ ଗଲେ ବୁଝିପାରୁଛ ଏ ଯୋଉ ବଡ ବଡ ଏଇ ଯୋଉ ଏଇ ଯୋଉ ବଡ ବଡ ଯୋଉ ଜୁଆର ଯୋଉ ହେଲା ହେଲା।
ହଁ।
ଜୁଆର ସେ ଯ ଯୋଉମାନେ ଯାଇଥିଲେ କେବଳ ଭାସ୍କୋଡାଗାମାକୁ ଛାଡିକି ହେଲା ଆଉ ସମସ୍ତେ ଭାସ୍ ସ୍କୋଡାଗାମା ଗୋଟେ ଷ୍ଟ୍ରଙ୍ଗ ଲୋକ ଟା ଥିଲା ବୁଝିପାରୁଛ ପୁରା ଷ୍ଟ୍ରଙ୍ଗ ଯାହାକୁ ହେଭି ଷ୍ଟ୍ରଙ୍ଗ ଲୋକଟା ଥିଲା ଆଉ ଷ୍ଟ୍ରଙ୍ଗ ଲୋକ ବୋଲି ତ ସିଏ ଆଉ ମଇଦାନକୁ ଓହ୍ଲେଇିଲା ନା।
ଓ ହୋ।
ବୁଝିପାରୁଛ ସେଇଠୁ ଇଏ ସେଠୁ କଣ ହେଇଛି କହିଲ ତା ତାଙ୍କ ଭିତରୁ ସବୁ ବାନ୍ତି ମାଇଲା ସମସ୍ତିଙ୍କୁ,
ଓ ହୋ, ଏଇ ଯୋଉ ଇଏ ଟା ଲେଲ୍ ଲହଡ଼ି-ଲହଡ଼ି ସାସ୍
ଲହଡ଼ି ଛୁଆ ଏବେ ଭାତ ତଳି କିଛି ଗୋଟେ କୁହ, ହେଲୋ ସେ-ସେ ସେଇଠୁ ଯାଇଲ,
ହଁ ମୁଁ ତ କହୁଛି ଆମ ଆଗ କହୁନି କିଛି, କୋଚିଂ ଆନ୍ସର ସେଇଭଳିଆ ଦେଇ ଦଉଛି ଆଉ କଣ କହିବୁ ଆସିଲୁ ଆଉ, କେତେ ଆଉ କଁ କହିବୁ କ ଆଉ କି ଯୋଉ ଲହରୀ ଯୋଉ ହେଇଥିଲା ଲହରୀ ବିଷୟରେ, ଲହରୀ ଗୁୁରା ଯୋଉ ଏଡେ-ଏଡେ ମାଇଲା ତାପରେ ଯୋଉ ବାନ୍ତି ଫାନ୍ତି କଲା ତାପରେ କଣ ହେଲା କୁହ,
ବାନ୍ତି ଯୋଉ କଲା ହେଲା ମାନେ ସବୁ ମାନେ ବା ତିକଲେ କିଛି ଗୋଟେ ବାନ୍ତି କଲେ ପୁଣି ଖାଇବା ଯୋଉ ନେଇଥିଲେ ସେଉଣି ଖାଇବା, ସେଠୁ ସରିଗଲା ଅଧା ବାଟ ରେ ଅଧା ବାଟ ରେ ସରିଗଲା ମାନେ ସରିବା ଉପରେ ହେଇଗଲାଣି ଆଉ, ଶୁଖିଲା ଖାଦ୍ୟ ସବୁ ନେଇଥିଲେ ହ ଶୁଖିଲା ଖାଦ୍ୟ ସବୁ ନେଇଥିଲେ ଆଉ,
ନିଆଁ ହୋ,
ତୋର ହେଇଗଲାଣି ପାଣି ଫାଣି ସେ ସରିବା ଉପରେ ସବୁ ହେଇଗଲାଣି, ସେଠୁ ଭୋକ ବିକଳରେ ସେ ଯୋଉ ବାନ୍ତି ଯୋଉ ହୁଏ ଏଥର ଯୋଉ ଯାହା ଏ ଥର ଯୋଉ ନେଷଟ ଟାଇମ୍ ଯୋଉ ବାନ୍ତି କଲେ ସେଥିର ବାନ୍ତି ବଦଳରେ ବାହାରିଲା ରକ୍ତ,
ହଁ,
ବୁଝିପାରୁଛ ସେଇ ସେ ତାଙ୍କର କିନ୍ତୁ ସେମାନେ ସେଇ ସେମାନେ କହିଲେ, ଆଉ ଚାଲ ଭାସ୍କୋଡାଗାମା କହିଲେ ପଛକୁ ପଳେଇବା ସି ସିଏ ସି ସେ ମାନେ-ମାନେ ଭାସ୍କୋଡାଗାମା କହିଲା-କହିଲା ଯିବି ଯଦି ଉପରକୁ ଯିବି, ମାନେ ଯୋଉ ଯଦି ଯିବି ଯଦି ସମୁଦ୍ର ଭିତରକୁ ଯିବି ପ
ଆଉ ଓହୋ,
ସେ-ସେ-ସେ ସେଇଠୁ ମାନେ ଏଇ-ଏଇ କଥାଟା କହିଲା ବୁଝୁଛ?
ହୁଁ,
କଁ କହିଲ ହେଲା,
ହଁ ତାପରେ?
ସେଇଠୁ-ସେଇଠୁ ତାପରେ ସେଇଠୁ କଣ ହେଇଛି ନା, ମାନେ ଯୋଉ ଅଧା ବାଟରେ ହେଇଛନ୍ତି ସେଇ ୱର୍କର ମାନେ, ଯୋଉ କହିଲେ ଆଉ, କହିଲେ ଆଉ ଚାଲ ପଛକୁ ପଳେ ଏଇ ଭାସୁଡା କହିଲା-କହିଲା ସେମି ହୁଅନି ନହେଲେ ଗୋ ଜଷ୍ଟ୍, ସମତକୁ ମାରିକି ସମୁଦ୍ରରେ ପକେଇଦେବି, କି ବାସ୍କଟାଗ୍ରାମ କର ବୁଝିପାରୁଛ ସେମିତିଆଟେ ମଣିଷ, ଏତିକ ମାନ କଁ କହିଲ ଏଯିଦିଆ ଲୋକଟା ଥିଲା ପରା ଯାହା କଣ,
କୋଉଟା ଥିଲା?
ପୁରା ଏଯିରିଆ ଲୋକ ହେଲା ସେ-ସେ ସେଇଠୁ ଯେମିତି ହେଇଛି, ସେ ଯାଇକି ପହଞ୍ଚିଲା କୋଉଠି ଗଲ ଆଫ୍ରିକାର ଯୋଉଠି ପୁରା, ତଳ ଟା ନୁହଁ ଅଫ୍ ଆଫ୍ରିକା ପୁରା ଆଫ୍ରିକାର ପୁରା ତଳଟା ସାଉଥ୍ ଆଫ୍ରିକା, ଯେମିତି ସାଉଥ୍ ଆଫ୍ରିକା, ତଳ ପାଖରେ ଯାଇ ପହଞ୍ଚିଲା ବୁଲି ବୁଲିକି ହେଲା ସିଏ, କହିଲା ଯେ ଆମେ ଭାରତରେ ପହଞ୍ଚିଗଲୁ ଆସିକି ବୁଝିପାରୁଛ ମୋର ଯୋଉ, ହଁ ମାନେ ଭାରତରେ ପହଞ୍ଚିବ ପହଞ୍ଚିବି ସେଠୁ ତାପରେ ସେଠି ସିଏ-ସିଏ ଯେ ଆପ୍ ଧିରେ-ଧିରେ ଘୋଡ଼ା ଥିଲା କହିଲ ନାଇଁ ଇଏ ଭାରତ ନୁହଁ, ଆଉ ଏଇଟା ଭାରତ ନୁହ ଭାରତ ଏଇଠୁ, ନାକ ସିଧା ପଡ଼ିବ ପୁରା ଭାରତ ବୁଝିପାରୁଛ, ଆଫ୍ରିକା ରୁ ଆମ ଦେଶଟା ପୁରା ଦେଖାହାଉଛି ପୁରା ଭାରତ ସିି ସିଧା ସିଧି ପୁରା ଦେଖାଯାଉଛି ହେଲା। ପୁରା ଲାଗିବ କୋଉଠି କହିଲ ଗୁଜୁରଟ କେରଳ ଗୁଜୁରାଟ କେରଳ ମୁମ୍ବାଇ। ଇ ସବୁ ଲାଗୁଛି କୁହାଯାଏ ଯାଇଲ।
ସେତେବେଳେ ସେତେବେଳେ କଣ ଏତେ ମୁମ୍ବାଇ ଗୁଜୁରାଟ କେରଳ ଏଗୁଡା କଣ ଥିଲା। ସେ ତ ଅଲଗା କିଛି ଥିଲା ନା ଆଉ ମୁଁ ଯେତିକି ଜାଣିବା ବିଷୟରେ ଭସ୍କୋଡାଗମା କିନ୍ତୁ ଆକ୍ସିଡେଣ୍ଟଲି ଭାରତକୁ ଇନଭେଣ୍ଟ କରିଥିଲା।
ଆକ୍ଡେଣ୍ଟଲି ସେଟା ଆମକୁ ପଢା ହେଇଛି ସେଇଆା ଆମ ଆମ ଆମ।
ସତରେ ସତରେ କହିବାକୁ ଗଲେ ଭସ୍କୋଡାଗାମ ମା କଣ କହିଲ ଆସିଲା ଇଏ କରିବାକୁ ଖୋଜିବାକୁ ଆସିଥିଲା ଜିନିଷ। ଭୁଲ ବଶତଃ ସେ। ଖାଲି ଗୋଟେ ଜାଗାରେ ପହଞ୍ଚିକି ଭାରତରେ ପହଞ୍ଚିଲା ବୋଲି ତା ନାଁ ଦେଲା ଭାରତ। ତ ନିଜେ ଭାରତକୁ ଭାସ୍କଡା ଦେଇଥିଲେ ନାମକରଣ କରିଥିଲା।
ନାଇଁ ନାଇଁ ନାଇଁ।
ଆଉ ଆଉ କିଏ କରୁଥିଲା ଭାରତ ନାଁ ଆଗରୁ ଥିଲା କିନ୍ତୁ ସେମାନେ ଜାଣିନଥିଲେ ଭାରତ ନାଁ ଭାରତ ଥିଲା ବୋଲି ସେମାନେ ଜାଣିଥିଲେ ଏ ଗୋଟେ କଣ ଦେଶ ଅଛି ଚାଲ ଯିବା ବୁଲିିବାଲି ଆସିବା। ଆ ବୁଲିିବାଲି ଆସିବା କଣ ଯାଇ ମାଲ ମେଟେରିଆଲ ଜିନିଷ ସବୁ ନେଇକି ଆସିବା।
ମାଲ ମଟେରିଆଲ ନୁହ କେବଳ ଆସିଥିଲେ କଣ ପାଇଁ ଜାଣିଛ କେବଳ ଆସିିଥିଲେ ଆମର ଯୋଉ ରସ କେବଳ ମସଲା ସେ ସେ ସେ ସେମାନେ ତାମାନେ ମାନେ ତାଙ୍କର ଖାଇବା ପିଇବା ସେଠି ଅସୁବିଧା ହଉଛି ବୁଝିପାରୁଛ। ଏ ଖାଲି ମାଂସ କଣ ଖାଇବେ ବୁଝିପାରୁଛ।
ମସଲା ଟିକେ ନେଇକି ପକେଇକି ମସଲା ଫସଲା ଟିକେ ଛିଞ୍ଚି
ମସଲା ଫସଲା ଛିଞ୍ଚିକି ନୁହଁ ସେମାନେ ସେ ମସଲା ନହେଲେ ସେମାନେ ଖାଆନ୍ତିନି ଆଉ ସେ ଯୋଉ ସେ ପୁରା ସୁନା ଗୋଲ୍ଡ କଏନ ଦେଇି ସେ ମସଲା କିଣନ୍ତି ବୁଝିପାରୁଛ।
ତାଙ୍କୁ ଆରବ କଣ୍ଟରୀ କିଣିକି ତାଙ୍କ ଟିକେଁ ଟିକେ ଆଗ୍ରହ ହେଇଗଲା ଯେ ନାଇଁ ଏଇଟା କୋଉଠି ମିଳୁଛି ଚାଲ ଜିଆ ଖୋଜିକି ନେଇକି ଆସିବା ନା ଆମେ ଆମ ତରଫରୁ
ମାନେ ଗୋଲଡ କଏନେ ଦେଇକି ସିଏ ମାନେ ମସଲା କିଣନ୍ତି ବୁଝିପାରୁଛ ସି ସି ସି ସଏ ମାନେ। ମାନେ କେବଳ ସେ ମସଲାକୁ ମାନେ ଖୋଜିବା ପାଇଁ ସିଏ ଆସିଥିଲେ ଭାରତ ବୁଝିପାରୁଛ।
ଓହୋ
ମାନେ ସେଇଠୁ ସିଏ ଆସିକି ଆଫ୍ରିକାର ତଳରେ ପହଞ୍ଚିଲେ। ଫ୍ରିକାର ଯୋଉ ପୁରା ତଳ ପୋଜିସନରେ ଆସିକି ପହଞ୍ଚିଲେ ବୁଝିପାରୁଛ।
ପୁରା ପୁ ପୁରା ତଳ ପୋଜିସନରେ ପହଞ୍ଚିଲେ ନା ମଝିଆ ମଝି ରହିଲେ।
ନାଇଁ ନାଇଁ ଆଫ୍ରିକାର ଆଉ ସମର ଆମର ଯଉ ଆଫ୍ରିକା ଆଫ୍ରିକା ଯୋଉଟା ବଡ ଦେଶଟା ତା ଭିତରେ ହଉଛି ସାଉଥ ଆଫ୍ରିକା ହଉଛି ଗୋଟେ ଗୋଟେ ପାର୍ଟ ନାଇଁ ସାଉଥ ଆଫ୍ରିକା ହଉଛି ଗୋଟେ ପାର୍ଟ ବୁଝିପାରୁଛ। ତଳେ ପୁରା ଆଫ୍ରିକା ମହାଦେଶର। ମାନେ ସାଉଥ୍ ଆଫ୍ରିକା ଟା ହଉଛି ଆମର ଯେମିତି ଇଷ୍ଟ ଇଷ୍ଟି ଇଣ୍ଡିଆ ଅଛି ସବୁ ଅଲଗା ଅଲଗା। ସେମିତି ଆମର ସେ ମାନେ ସାଉଥ ଆଫ୍ରିକା ହଉଛି ପୁରା ତଳେ ଯୋଉଟା ରହିଲା ସମୁଦ୍ର ପାଖରେ। ସିଏବି ସାଉଥ ଆଫ୍ରିକା ବୁଝୁପାରୁଛ। ସେଇଠୁ ସିଏ କଣ ହେଇଛିନା ପୁରା ମାନେ ଯୋଉଠି ତଳକୁ ଯୋଉଠି ଆସିକି ପହଞ୍ଚିଲା। ସେଠୁ ସେଠି। ମାନେ ଗୋଟେ ଲୋକଟା ଥିଲା ସିଏ ବି ସେମିତି ତାଙ୍କରି ଭଳିଆ ଗୋଟେ ସିପ୍ ନେଇକି ସେଠି ଆସିଥିଲା ବୁଝିପାରୁଛ।
ତାଙ୍କ ଭାଷା କେମିତି ଜାଣିଲା।
ଏ ଭାଷା ଯେ ସିଏ କହିଲା ଯେ ଭାରତ ବୋଲି ଯୋଉ ମସଲା ଦେଖେଇଲା ଆଣିଥିଲା ସାମ୍ପୁଲ। ହେଲା ହଁ ଅସା। ସେଠୁ ଇଏ ଏ ଜିନିଷ ଏ ଜିନିଷ ଆମର ସେଠି ବିକ୍ରି ହଉଛି ସୁନା ଭାଉରେ ବିକ୍ରି ହଉଚି।
ଭାର ଭାରତରେ ଭାରତରେ ଏଗୁଡା ମାଗଣା ମିଳୁଥିଲା।
ମାଗଣା ନୁହଁ ଏଠି ମାନେ ଭାରତରେ କିଏ ପଚାରନ୍ତିନି।
ଏରା କେହି ପଚାରନ୍ତିନି?
ଗୋଟେ ଇଣ୍ଟରେଷ୍ଟିଇଂ ଦି ମାନେ ଗୋଟେ ଷ୍ଟୋରୀ ୟୁଟୁବରେ ଦେଖିଲି ମ ଗୋଟେ ଇତେଁରେଷ୍ଟ ଟି ଷ୍ଟୋରୀ ମାନେ ଆଠୁ ଷ୍ଟୋରୀ ମାନେ ବିଶ୍ୱାସ କର ଆଉ ନାହିଁ ବୁଝିପାରୁଛ?
ହଁ।
ଆଁ ଶୁଣି ମୋର ମନ ଦିଲ୍ ଖୁସ୍ ହେଇଯିବ ଶୁଣୁନ ସେ ସେ ଯାଇଲ ମୁ ଡି ଭସ୍କୋଡଗାମା କଥା କୋଉ ଇତିହାସରେ ମୁଁ ଏକଥାରେ କାହିଁକି କହିଲି ଆଜି।
ସେଇଟା ତମେ ବହି ଯଉଟା ବହିରେ ପଢ଼ୁନ ସେ ୟୁଟ୍ୟୁବରେ ଦେଖିକି ମତେ କହୁଚ।
ଲୋକ ମଜାରେ ବିଶ୍ଵାସ କର ଯଉ ପୁରା ଇଣ୍ଟରେଷ୍ଟିଂ।
ପୁରା ଇଣ୍ଟେର୍ଷ୍ଟିଂ ହଉ ଛାଡ ମୁଁ ତା ଭି- ଭିଡିଓ ଦେଖିବି ଆଉ କଣ କହୁଚ।
ଶୁନନ ସେ ସେ ସେ ମାନେ ମାନେ ତାପରେ ଏଠୁ କଣ ହେଇଚି ଜାଣିଚ ମାନେ ଯେମିତି ଭାରତରେ ସେ ପହଞ୍ଚିଲା କହିଲା କହିଲା କଲା ସେର ସେ କୋଉଠି ସେ ସୁନାର ଚଢେଇ? ଆମେ ଦେଖିବାକୁ ଯିବା ମାନେ ସୁନା ମାନେ କଣ କହିଲ ଭାରତକୁ ସେତବେଳେ ସୁ
ସୁନା ଚଢ଼େଇ ନା?
ହଁ ସେ ସେ ମାନେ ସୁନାର ଚଢେଇକି ଆମେ ଟିକେ ଦେଖିବା। ସେଇଠୁ ଜିନିଷ ଟା କଣ ହେଇଚି କହିଲ ସେ ଯେତେବେଳେ ପହଞ୍ଚିଲେ ମାନେ ଯେ
ଯେମିତି ମାନେ ମାନେ ମାନେ ଦେଖିଲା ଯେ ସେ ଲୋକଟା କହିଲା ହେଲ ସେ ଯୋଉ ପକ୍ଷୀ ଯୁଆଡେ ଉଡି ଉଡି ଯାଉଚନ୍ତି
ହାଁ।
ଇ ସେଇ ହଉଚି ଭାରତ ସେଇ ସେଇ ସିଧା ସିଧି ପଡିବ ଭାରତ ପାକିସ୍ତାନ୍। ଆରବ କଣ୍ଟ୍ରି ସବୁ ପଡିବ ହେଲା ତମେ ସେଇଥିରୁ ଖୋଜିବ ସେଠି ବୁଝିପାରୁଚ? ଆଉ ଟିକ୍ ଟିକ୍ ଟିକ୍ ଟିକେ ପରେ ହଁ ଟାଇମ ଓଭର।
ମୋର ଟିକେ କାମ ଆସିଗଲା ମୁଁ କାମ ସାରିକି ଆଉଛି।